ହ୍ୟାଲୋ
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଗୁଡ଼ ଇଭିନିଂ।
ଗୁଡ୍ ଇଭିନିଂ କଣ କରୁଛ।
କଣ କରିବି ରୋଷେଇ ଟିକେ ଚାଲି ଥିଲା ତମର।
ନା ମୁଁ ଏତ ଜଷ୍ଟ ଖାଇଲି।
ଆଚ୍ଛା ଆଚ୍ଛା।
ହଁ ହଁ।
ହଁ ହଁ କଣ କଣ ଖାଇଲ ତାହେଲେ।
ମୁଁ ଭାତ ଡାଲି। ଛତୁ ଭଜା ପାମ୍ପଡା।
ଆରେ ବାୱ ଛତୁ ଅ କୋଉ ଛତୁ। ଛତୁ ସେ ଯୋଉ ବଟମ ଛତୁ ନା ପାଳ ଛତୁ ଟା।
ହ ମାନେ ତା ଅଛତଉଛତ ମାନେ କିଣିକି ଆଣୁଛନ୍ତି ଆଉ।
ହଁ ହଁ ହଁ ଏ ଯୋଉ ଚାଷ ଯୋଉ କରାହଉଛି ସେଇଟା ନା।
ହଁ ହଁ ହଁ।
ହୁଁ ହୁଁ।
ଆଉ ଏବେ ହଁ କରୁଛନ୍ତି ତ ଆଉ ଏବେ ଏଠି କରୁଛନ୍ତି କି ଆହୁରି। ମାନେ ଏବେ ଟାଇ ଟା ନାଇଁ ନା ଛୋଟ ଖୁଟା କାଇଁ। ବର୍ଷା ହେଲେ ଯାଇ ଯେ ଚତୁଡା ହବ।
ହୁଁ ଠିକ ଠିକ ସେ ଗାଁ ଯାକରେ ହେଲେ ଯୋଉ ଗୋଟେ ଗୋଟେ ଗୋଟେ ଜାଗାରେ ଯେଉଁ ପାଳଜ ଗଦାହୀନ ଉଛି।
ହଁ।
ସେଇ ଜାଗାରେ ହଉନି ଛତୁ ଜାଗା।
ହଁ ସେଟା ଛତୁ ଇଏ କରୁଛନ୍ତି ନା ମାନେ ଛତୁ ଚାଷ ଗୋଟେ ଅଛି ନାଇ କି ଛତୁ ଚାଷ କରିବା ପାଇଁ।
ହଁ ହଁ ଠିକ ିକ। ଏଠେ ବି ମାନ କୋଉଠି ମାନେ ଏଇଠୁ ଗୋଟେ ପଚାଶ ନା ଷାଠି କିଲୋମିଟର ଦୂରରେ ଗୋଟେ କୋଉ ଜାଗାରେ ଗୋଟେ ହଉଛି। ହେଲା ମାନେ ଏମିତି ଫାର୍ମିଂ ଟାଇପ୍ର ହେଉଛି। ତଠୁ ଆ ସ ନ। ଟା ଭିତରେ ପଳେଇ ଆାଉଛି ସେ ଯେଉଁ ଛତୁ ଯାକ ମାନେ ଛତୁ ବିଡ଼ା ଯାକ ସବୁ। ସେଇଟା ଆଣୁଛନ୍ତି ଆଉ ମାନେ ପୁରା ଫ୍ରେେଶ ଫ୍ରେେଶ୍ ଥାଉଛି ଆଉ ଭଲ ବି ଲାଗୁଛି।
ହଁ ଭଲଛି ତ।
ହୁଁ କିନ୍ତୁ ରେଟ୍ ଟିକେ ଅଧିକ ନାଇଁ।
କେଟିକି
କେଜି ଚାରିଶହ ନା କଣ ପରା।
କେଜି ତ ଚାରିଶହ ଏମିତି ପକେଟ ରେ ଯୋ ବି କୁନାହାନ୍ତି କି।
ହୁଁ ହୁଁ।
ସ ମାନେ ତିରିଶ ଟଙ୍କା ଏମିତି ଆଉ।
ପକେଟରେ ବିକୁଚନ୍ତି ଏତେ କମ ରେ। ନା ସେ ଯଉ ପଲିଥିନ ଯାକରେ ପଲିଥିନ୍ ଯାକରେ ଯେଉଁ ସେମାନେ ଯେଉଁ ପୂରେଇକି ରଖିଥାଉଚନ୍ତି।
ନାଇଁ ସେଟା ନାଇଁ ପାକେଟେ ବାଲା ଛତୁ ନୁଏଁ ଆଉ ଗୋଟେ।
ଏଇ ଯୋଉ ବଟମ ଛତୁ।
ହଁ।
ଏ ଗୋଲ ଗୋଲ ଯୋ ଥାଉଚି।
ଗୋଲ ଗୋଲ ଯ ଥାଉଚ ହ ବାସ୍।
ହଁ ହଁ ହ ହଁ ସେଇଟା ହଁ ସେଇଟା ଟିକେ କମ ରହୁଛି ସେଇଟା ଚାଳିଶ ଟଙ୍କା ନା ପଇଁଚାଳିଶ ଟଙ୍କା ନେଉଛି ବୋଧେ। ପକେଟା। ସେଇଡା ତ ବଢ଼ିଆ ଲାଗୁଚି ସେଇଡା ତ ତରକାରୀ ଭଲ ଲାଗୁଚି। ତାର ପକୋଡ଼ା ବି ଭଲ ଲାଗୁଚି।
ତମ୍ ବନେଇଚ କଣ ଛତୁ
ଆମ ଘରେ ହେଲେ ପକୋଡା ହଉନି ପକୋଡା ତ ମାନେ ସେଡା ଦୋକାନ ଜାକରେ ଭଲ ବନଉଛନ୍ତି ଘରେ ବନେଇଲେ କେମିତି ଗୋଟେ ହେଇଯାଉଚି ତେଲିଆ ତେଲିଆ କିନ୍ତୁ ତରକାରୀ ଟା ହେଲେ ବଢିଆ ଲାଗୁଚି। ମାନେ ପୁରା ମସଲା ଫସଲା ଦେଇକିନା ଭଲସେ--'
ହୁଁ ହୁଁ ହୁଁ।
ରୋଷେଇ କରିବା ବୋଲି ଭଲ ଲାଗିବ ଆଉ ପକୋଡ଼ା ଯାକ ଦୋକ ଦୋକାନରେ ବଢ଼ିଆ ବନଉଚନ୍ତି ସେମାନେ ପକଡ଼ା ପାଡ଼ର ପକେଇକିନା।
ହୁଁ ହୁଁ।
ତମର କେମିତି ବନା ହଉଚି।
ନାଇଁ ଆମର ଭଜା କରୁଥିଲେ ଛତୁ।
ଆଚ୍ଛା ଆଚ୍ଛା ଭଜା ଟାଇପ ର। ହୁଁ ପିଆଜ ପକେଇକି ନା।
ହଁ ପିଆଜ ପକେଇକି ତେଲ ମସଲା ଟିକେ କରିକି ଭଜା ଟାଇପ ର
ହୁଁ ହୁଁ ହୁଁ।
ଏବେ ଆଉ ସେ ଖରା ଦିନଟା ନା। ଜୁସ୍ କରିକି ଖାଇବାକୁ ଭଲ ଲାଗୁନାହିଁ ତ
ହୁଁ ଠିକ୍ ଠିକ୍ ଠିକ୍ ଆଉ ଗରମ ଗରମ ଖାଇବାକୁ ବି ଇଚ୍ଛା ହଉନି ଆକଚୁଆଲି।
ହୁଁ ଭଜା ଫଜା ହେନେ ଟିକେ ଖାଇବାକୁ ଭଲ ଲାଗୁଚି।
ହଁ ପରା ଦିନବେଳା ବି ତ ମୁଁ ସେ ପଖାଳ ସହିତ ଭଜା ଖାଇଦଉଚି।
ହୁଁ।
ଗରମ ଗରମ ଯେ ଏତେ ରେଟ ରେ ଖରା ହଉଥିବ ସେଥିରେ ପୁଣି ଗରମ ଗରମ ଭାତ ଖାଇବ କେମିତି ଲାଗୁଚି ଯେ
କିନ୍ତୁ ଛତୁ ଚାଷ ଯଦି କରୁଥିବ ଯିଏ ଯାହାର ଘରେ ଛତୁ ଚାଷ ହଉଥିବ ନା ସିଏ ଭଲରେ ଖାଉଥିବ ନା ତାଙ୍କର କିଛି ଟେନସନ ନାହିଁ ଆଉ। ଅସୁବିଧା ହି ନାହିଁ। ଯେତେବେଳେ ଇଚ୍ଛା କରୁଥିବ ସେତେବେଳେ ଖାଉଥିବ ନାଇଁକି।
ହଁ ବିଭିନ୍ନ ପ୍ରକାର ଆଇଟମ ବନେଇକିନା ଖାଅ।
ଛତୁର ହଁ। କପଡା କର ଭଜା କର ଯାହା କରୁଚ କର। ଛତୁ ଚିଲି କର।
ନା ହଁ ଛତୁ ଚିଲି ତ ମତେ ବଢିଆ ଲାଗେ।
ହୁଁ ହଉ ଭଲ ଲାଗୁଚି କହିଲେ ଗୋଟେ ମାନେ ଛତୁ ଚାଷ ଛଟା କର ଆଉ।
ଓ କରିବା ଆଗକୁ କହୁଚ।
କୋଉ ଜିନିଷ ଭଲ ହେଇଛି ମାନେ ନିଜ ହାତରେ ଯଦି ହଉଛି ବଲି କରିବା କଥା ନା। ଆଉ
ହୁଁ ହୁଁ ତାହେଲେ ତମର ଚାଷବାସରେ ଇଚ୍ଛା ତାହେଲେ?
ଆଉ।
ଓହୋ ବା ହୁଁ ମତେ ବି ଭଲ ଲାଗେ ମାନେ ଲଗେଇବ କଣ ଟିକେ ତାପରେ ପାଣି ଟିକେ ଟିକେ ଦବ। ନାଇଁ।
ଆଉ ଯାଇ ଲଗଉଛ ମାନେ ଆଜ କାଲି ନାଇଁ କି ଯାହା ଖାଏ ମାନେ ଯାହା ବି କିଣିକି ଆଣୁଛୁ ବହୁତ ସାର ଜିନିଷ ନା ନାଇଁ ନିଜେ ଯଦି କଣ ଟିକେ ଲଗେଇ ଥିବ କହିଲେ ସବୁ ସେଟା ନେଚୁରାଲ ଜିନିଷ ସେଇଟା ତମେ ଖାଇବାର ହେଲେ।
ଠିକ ଆଉ ନିଜେ ଲଗେଇଲେ ତ ଏତେ ଆମେ ଦେଖିକି ପକେଇବା
ହଁ ଆମେ ନିଜେ ଯଦି ଲଗେଇବା ଘରେ ରେ ଆମେ କାହିଁକି ସାର ଫାର ଦେଇ
ହୁଁ ହଁ ନିଜେ ଖାଇବା ତ ଏତେ ଦେଲେ ବି ଆମେ କମ ପରିମାଣ ଦବା ଯେମିତି ସେ ଗଛ ଯୋଉ କୀଟ ଲାଗିଲେ ଯୋଉ ଦଉଛନ୍ତି।
ଆହୁରି ଯଦି ହଁ। ଅନ୍ୟ ଯଦି ବିକ୍ରାର ଥିବ କହିଲେ ସିନା ନାଇଁ ଟିକେ ଅଧିକ ଅଧିକ ହଉ। ବଡ ବଡ ବଡ ବଡ ହଉ ବୋଲିକିନା ଟିକେ ସେଗୁଡାକ ଦଉଛୁ ଔଷଧ।
ହଁ ବଡ ବଡ ହେଇଯାଉ ଆଉ ଜଲଦି ଜଲଦି।
ଜଲଦି ଜଲଦି ହେଇଯିବ।
ହଁ ମ ଠିକ ଠିକ୍ ଠିକ୍।
ଆଉ ନିଜ ପାଇଁ ଗୋଟେ ନିଜେ ଖାଇବ ଘର ଲୋକ ଆହୁରି ସେ ଯାକ ଦବ କି।
ହୁଁ ଠିକ ଏଇଟା ନ ଦେଇକି ବେଟର ହବ ସେ
ହୁଁ।
ଗୋବର ଖତ ଜାଗ ନାହିଁ ଯୋଉ ମିଳୁଛି ସେ ଜାଗ ମିଳି ଯାଉଛି ନା ପ୍ରାୟ ଗାଁ ଜାଗାରେ। ଥାଉ ଛି ମାନେ ଗାଈ ବଳଦ ରେ ଥାଉଛି ଗୋବର ଖତ ଯାକ ଦେଲେ ଭଲ
ଏବେ ଜାଣିଛ ନା ନାଇଁ କି ମାନେ ହୁଁ। ଗୋବର ନାଇକି ମାନେ ବହୁତ ରେଟ୍ ହେଇଗଲାଣି।
କଵର ଖତ
ହଁ ଆମ୍ପଟେ ତ ବହୁତ ରେଟ୍।
ହୁଁ ହୁଁ ହୁଁ ସେ ଯାକ କିଣିବାକୁ ପଡୁଛି କି?
ହଁ ଯଉ ଗୋଟେ ଟ୍ରିପି କୁ ନାଇଁ କି ଛଅ ହଜାର ସାତ ହଜାର ଏମିତି। ଗୋଟେ ଟ୍ରୀପି କୁ। ଏତେ ରେଟେ ସତରେ ମାନେ ଏବେ ନାଇଁ କି କଣ ହେଇଛି ଆମ ଗାଁ ରେ ହ ମାନେ ପ୍ରାୟ ଯାର ଯାର ଯାାର ବୁଳଦ ଗାଈ ଅଛନ୍ତି ନାଇ କି ସେମାନେ ରଖୁଛନ୍ତି। ଆଉ ଯାହା ଯାର ନାଇଁ ନାଇଁ କିି ମାନେ ବଳଦ ଗାଈ ଯଉ ବୁଲୁନାହାନ୍ତି କୋଉଠି ଯଦି ଇଏ କରିଦେଇଥିବ ବୋଇଲେ ଯାଇକି। ମାନେ ବିଲ ବିଲ ଯାଇକି ଖୋଜି ଖୋଜି ସମସ୍ତେ ଗଦା କରିଥିବେ। ଆପ୍ରିବିଟି ହେଲେେ। ଦେ ସାତ ହଜାର ଯଦି ନାଇଁ କି ସେଟା ଯଦି ହଉଛି ତ କାହିଁକି ଇଏ କରିବେ ନାହିଁ। ହଁ।
ଓହୋ।
ହୁଁ।
ବଢ଼ିଆ ବଢ଼ିଆ ତାହେଲେ ବହୁତ ଲାଭ ହେଉଥିବ ସେମାନଙ୍କୁ
ହଁ ଲାଭ ବହୁତ ଲାଭ ନାଆ
ହୁଁ କିନ୍ତୁ ଏପଟେ ଟିକେ ଅଧିକ ଅଛି ମତେ ଯାହା ଲାଗିଲା ଆମ ଆଡେ ତ ମୁଁ ଯେ ମୁଁ ଏବେ ତ ଜାଣିନି। କିନ୍ତୁ ପାଞ୍ଚ ଛଅ ବର୍ଷ ତଳେ ହଜାରେ ହଜାରେ ପାଖାପାଖି ପଡ଼ୁଥିଲା।
ନାାଇ ହଜାର କିଛି ନାଇଁ। ଡାଇରେକ୍ଟ ଛଅ ସାତ ହଜାର ହଁ
ଏବେ ତାହେଲେଠ ଏଇଟା ତ ସେ ବାଲି ରେଟ୍ ସହିତ ସମାନ ହେଇଗଲାଣି ନାଇଁ
ହଁ ବାଲି ନାଇଁ ବାଲି ଟ୍ରିପ ତ ହଜାରେ ଆଉ ଆଉ ଗାଡି ଭଡାକୁ ମିଶେଇକି ବାରଶହ ଆହୁରି ସେଟା ବାଲିର ଅପେକ୍ଷା ଖତର ଖତର ବହୁତ ଚାହିଦା ଟା ପଢିଛି ବାଲି ପରା ବାଲି ବାରଶହ
କମ୍ ଅଛି ତ ତାହେଲେ ବାଲି ରେଟ୍ଟା ଅଧିକ ବାଲି ତାହେଲେ ମିଳୁଥିବ ଏଟ
ହଁ କାଇଁ ନା ସେ ବାଲି ମିଳୁନାହିଁ ଅଧିକ ମାନେ ସବୁ ଏପଟେ ତ ଆମର ସେତିକି ରେଟ କାହିଁକିନା ଆମ କାକାଙ୍କ ଟ୍ରାକ୍ଟର ଅଛନ୍ତି ତ ମାନେ ପାକେ ଦଉଛନ୍ତି
ଓହୋ ହୋ ଆଚ୍ଛା ଆଚ୍ଛା ତାହେଲେ ତାଙ୍କେ ଖାଲି ସେଇ ଯୋଉ ଟ୍ରାକ୍ଟର ଯେଉଁ ଭଡ଼ାଟା ସେ ଭଡ଼ା ପଇସାଟା ନେଉନାହାଁନ୍ତି ଖାଲି ସେ ଲେବରକୁ ବାଲି ପଇସାଟା ନଉଛନ୍ତି
ହଁ ଖାଲି ସେ ଇଏ ପଇସାଟା ଏକା ନଉଛନ୍ତି ଆଉ
ଓହୋ ହୋ ବଢ଼ିଆ ବଢ଼ିଆ ବାଲି କମ ଅଛି ତାହେଲେ ଇଟା ରେଟ୍ ହିଁ ଅଧିକ ଅଛି।
ସେଇଟା ପାଞ୍ଚ ହଜାର ନଉନି
ହଁ ଏଇଟା ମାନେ ଯାହାଠୁ ଆଣୁଥିବ ସେଇଟା ଛଅ ସାତ ହଜାର ନଉଥିବ ଆଉ ଅ ଗାଡି ବଡା ହଜାର ଆଉ
ଓ ହୋ ହୋ ଆଚ୍ଛା ଆଚ୍ଛା
ଗାଡି ଭଡ଼ା ହଜାରେ କିନ୍ତୁ
ହଉ ଗାଡ଼ି ଭଡ଼ା ଗୋଟେ ତୁମେ ଏକ୍ସଟ୍ରା ଦେବ ଆଉ ସେ ଇଟା ମାଲିକକୁ ଗୋଟେ ଏକ୍ସଟ୍ରା ପଇସା ଦେବ। ନାଇଁ ହୁଁ କଣ କରିବ ଆଉ ରେଡ ଯାକ ତ ବଢିଗଲାଣି ଆହୁରି ତ ଆଗକୁ ଦି ତିନି ବର୍ଷ ଗଲା ପରେ ତ ଆହୁରି ବେ ବେଶୀ ବେଶୀ ବଢ଼ିଯିବ
ହଁ ଏବେ ଯଦି ଏତିକି ହଉଛି ବଲେ ହୁଁ ହୁଁ ଆଗରୁ ହଜାର ଟଙ୍କାରେ ସବୁ କିଛି ମିଳି ଯାଉଥିଲା।
ହୁଁ ଠିକ ଠିକ ଠିକ
ହଜା ହଜାର ଟଙ୍କା ବି ହୋଇନଥିଲା ଏବେ ଦେଖୁଛ ଆଇ ହୁଁ
ହଉ ପରା ଦିନକୁ ଦିନ ତ ରେଟ୍ ଯାକ ସବୁ ବଢ଼ିବ
ହଁ ବରା
ଏବେ ତ ଏବେ ତ ଏତିକି ଅଛି ଏଯାକ ଜିନିଷ ଆହୁରି ହେଲାବେଳକୁ ଆହୁରି ଦଶ ହଜାର ହେଇଯିବ ମାନେ ଆଉ କେତେ ବର୍ଷ ପରେ
ଆହୁରି ଯିଏ ସେ ଯୋଉ ଇଟା ବିକୁନାହାନ୍ତି କି ହୁଁ ମାନେ ଜଣେ ଗଡିଥିବ ସେମାନେ ହିଁ ବିକିବେ ନା ବଲେ
ହଁ ଯିଏ ମାନେ ସେଟା ବନେଇଥିବ ତ ବନେଇକି ଯୋଉ ପୋଡିକି ରଖିଥାଉଛନ୍ତି
ଏବେ ତମେ ବି କୁଚ କହିଲେ ମୁଁ ତମଠୁ କିଣିବାର ଅଛି ତମେ କହିବ ନା ମୁଁ ଆଠ ହଜାର ବିକିବି ନଅ ହଜାର ବିକିବି ସାତ ହଜାର ରେ ନେବାକୁ ତ ବାଧ୍ୟ ନାଁ ଏପଟେ ଘର କ ଏମିତି ତାପରେ ସେ ସାତ ଆଠ ହଜାର ତ ତ ତମଠୁ ତମକୁ ଦେଇକି ସାତ ହଜାର ଆଠ ହଜାର ଦେଇକି ଆଣିଦବ ମୁଁ ତା ବାଦ ଗାଡି ଭଡା ପଇସା ବି ଦେବାକୁ ପଡିବ ହେଲେ ଗୋଟେ ଟ୍ରିପ ଗୋଟେ ଟ୍ରିପ ରେ ହଜାର ରହୁଛି ନା ଇଟା
ହଁ ହଁ ମାନେ ଭଡା ପଇସା ଟା
ହଁ ମାନେ ଗୋଟେ ଟ୍ରିପ ରେ ହଜାର ଏକା ସେମାନେ ଏଇଟା ନେଇକି ଆସିବେ ହେଲା ତ ହଜାର ଇଟା ହଁ ହଜାର ଇଟାକୁ ଗୋଟେ ଟ୍ରିପ୍ ସେଟା ହଜାର ଇଟାକୁ ଛଅ ସାତ ହଜାର ଯେତିକିରେ ସେମାନେ ବିକିଲେ ତ ସେଟାକୁ ପୁଣି ହଜାର ଟଙ୍କା ଗାଡି ଭଡା ଦେବ ଆ ଆଉ ଗୋଟେ ଯଦି ଟ୍ରିପ ଆଣିବ ସେ ହଜାରେ ମାନେ ତମେ ଚାରି ପାଞ୍ଚ ଚାରି ପାଞ୍ଚ ଟ୍ରିପ୍ ଆଣିବାର ଅଛି କହିଲେ ନାଇଁ କି
ତମ ତ ପାଞ୍ଚ ହଜାର ଗଲାଣି ହଁ
ହଁ ଚାରି ପାଞ୍ଚ ହଜାର ଆହୁରି ଗଲାଣି ଆଉ କିଏ ଆଉ ହଜାର ଇଟା ହିଁ ଆଣବ କି ସେ ତ ଅଧିକ ଇଟା ହିଁ ଆଣିବ ନା
ହୁଁ
ହଜାରେ ଇଟାରେ ଥୋଡି ନା ଘର ହଉଛି ଏବେ।
ହଁ ଠିକ ଠିକ ହଉ। ହଉ ତାହେଲେ ମୁଁ ଯାଉଛି ଆଉ ଖାଇବି ତାହେଲେ।
ହଁ ହଁ ଯାଅ ଯାଅ ଖାଇବା ଯାଅ।
ହଁ ହଁ ହୁଁ।